ହଁ ହ୍ୟାଲୋ। ହ୍ୟାଲୋ ମ୍ୟାଡ଼ାମ, ଆଜ୍ଞା।
ଆଜ୍ଞା କଣ କରୁଥିଲେ ଆପଣ?
ଏଇ ବସିଥିଲି ଛୁଆଙ୍କ ପାଠ ପାଖରେ ଟିକେ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କ ନାଁ କଣ?
ସେମିତି କିଛି କହିହବନି ମ୍ୟାଡମ୍ ନାଁ, ଗାଁ ଆଡ୍ରେସ ଦେଇହବନି।
ଆପଣ ମ୍ୟାରେଡ଼ ବୋଧେ?
ହଁ।
ଆଚ୍ଛା। ଆଉ ଆପଣଙ୍କ ପିଲାମାନେ ସବୁ କଣ କଣ କରୁଛନ୍ତି?
ଏଇ ପାଠ ପଢୁଥିଲି ଆଉ।
ଆଛା ଆଛା ଆପଣଙ୍କର ମାନେ କଣ କେତେଟା ପିଲା? କଣ ଦରକାର?
ଗୋଟେ ଝିଅ ଦିଟା ପୁଅ।
ଆଚ୍ଛା ଆଚ୍ଛା।
ଝିଅ ମେଟ୍ରିକ ପରୀକ୍ଷା ଦବ, ପୁଅ ସପ୍ତମ ଶ୍ରେଣୀ ଆଉ ସାନ ପୁଅଟା ପ୍ରଥମ ଶ୍ରେଣୀ।
ଓହୋ। ସମସ୍ତଙ୍କର ଦେହ ପାଅ ଭଲ ଅଛି?
ହଁ ଆଉ
ଆଚ୍ଛା।
ଆଉ ଆପଣଙ୍କର କଣ ମ୍ୟାରେଡ଼୍ ନା ଅନମ୍ୟାରେଡ଼୍?
ନାଇଁ ନାଇ ମୁଁ ଅନ୍‌ମାରଡ।
ଆଚ୍ଛା ଆଚ୍ଛା ଘରେ କିଏ ଅଛନ୍ତି?
ଘରେ ଆମେ ବାପା ମାମା ଆଉ ମୁଁ ଆଉ ମୋ ସାନ ଭଉଣୀ ଆମେ ଚାରିଜଣ।
ଆଚ୍ଛା
ହୁଁ
ଆପଣ କଲ୍ କରିଛନ୍ତି ଆମେ କଥା ହେଇ ସାରିଲା ପରେ, ମୁଁ ଟିକେ କଲ୍ କରିବି, ଆପଣ ଟିକେ କଥା ହେଇଯିବେ।
ହଁ ହଁ ଠିକ ଅଛି।
ଅଚ୍ଛା ଆଉ କଣ ଖାଇଥିଲେ?
ନାଇଁ ସନ୍ଧ୍ୟାବେଳେ ତ ଆମର ଏପଟେ ଜୋରରେ ବର୍ଷା ହଉଥିଲା ଛାଡିନି ବି ଏପର୍ଯ୍ୟନ୍ତ ଆହୁରି ଟିକେ ଟିକେ ଟିକେ ହଉଛି ତ ମୁଁ, ଆଉ ମାମା ବି ହଁ କରେଣ୍ଟ ପଳେଇଛି ନା ମାମା ଆଉ କିଛି କିଛି ବନେଇନାହାନ୍ତି ମୁଁ ଖାଲି ଯାହା ମିକ୍ସଚର ଖାଇଥିଲି।
ଓହୋ।
ହଁ। ବହୁତ ଜୋରରେ ବର୍ଷା ହଉଥିଲା ପୁରା ବହୁତ ଜୋରରେ ଘଡଘଡି ମାରୁଥିଲା। ଏବେ ହେଇ ଜଷ୍ଟ କମିଛି ବର୍ଷା ଟି
ଓହୋ।
ସେଇଟା ଆମର ଇଆଡୁ ଉଠେଇଛି ହେଇନାଇଁ କିନ୍ତୁ ମାନେ ଆମେ ତ କଥା ହି ହବ ନାଇ ନହେଲେ ପଚାରିଥାନ୍ତି କୋଉ ଜିକା ଦେଲି
ହୁଁ
ହୁଁ ଆମର ଏପଟେ ଉଠେଇଛି।
ହଁ ନାଇଁ ନାଇଁ ଏପଟେ ଅ ଦିନ ସାରା ବହୁତ ଜୋର ଖରା ହେଇଥିଲା, ଖରା ଗୁଳୁଗୁଳି ବି ହଉଥିଲା। ଉଁ ଯେମିତି ଠିକ୍ ସାଢେ ଚାରିଟା, ପାଞ୍ଚଟା ହେଇଛି ତା, ଉପରେ ଜୋର ସେ ଉଠେଇ ବର୍ସ
ନାଇଁ ଆମର ଜୋର ଖରା ହେଇଛି, କିନ୍ତୁ ଉଠେଇଛି ବର୍ଷା ଟା, ଆମର ଏପଟେ ହେଇପାରେ।
ହଁ
ମାନେ ସେମିତି ଗଡଗଡି ବିଜୁଳି ଭଳିଆ, ଜଷ୍ଟ ଟିକେ ଟିକେ ମାରୁଛି। ହେଇପାରେ ହବନି ବୋଲି କହି ହଉନି କିନ୍ତୁ ହେଇପାରେ ତାରା ଫାରା କିଛି ନାହିଁ ଆକାଶରେ।
ଆଉ ଆପଣ କଣ କରନ୍ତି ମାନେ ଗୃହିଣୀ ନା?
ମୁଁ ହାଉସ୍ୱାଇଫ ଆଉ ହଁ ଗୃହିଣୀ।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କ ଘରେ ରୋଷେଇବାସ ଶିଖେଇଛନ୍ତି ନା ନାଇଁ?
ନାଇ ଶିଖିନ ମୁଁ। ହଁ ମୋର ଏଇ ଗୋଟେ ବର୍ଷ ହେଲା ମୋର ବି ଏ ସରିଛି ତ ମୁଁ ମାନେ ଏବେ ସେଇ ପଢାପଢି ହିଁ ଚାଲିଛି, ଏକ୍ଜାମ ପାଇଁ ସବୁ ପ୍ରିପେୟାର ହଉଛି ଆଉ।
ଆଛ୍
ରୋଷେଇବାସ ସେଥିଲାଗି ଶିକିନି ମାମା ସବୁ ଅ ମାମା ତ ଅଛନ୍ତି ମାମା କରନ୍ତି ସବୁ ଆଉ। ଉଁହ୍
ଥିଲେ ରୋଷେଇ ସବୁ କରନ୍ତି ମୋ ଝିଅ ମେଟ୍ରି ପରୀକ୍ଷା ଦବ ଏ ବର୍ଷ। ହୁଁ ତା ଖୁସିରେ ଯାହା ଗୋଟା କଁ କାମ କରି ଦଉଚି।
ଏଁ ହେଁ ହେଁ। ତାପରେ ତା ମେଟ୍ରିକ୍ ପରୀକ୍ଷାଟା ଯାହା ବି ହେଲେ ଟିକେ ଅଁ ଇମ୍ପୋଟାଣ୍ଟ୍। ବାନାତ୍ ସିଏ ପାଠ ପଢା ପାଇଁ ଯେତେ ଟାଇମ୍ ଦବ ସେତେ ଭଲ।
ହଁ ହଁ। ତା ଖୁସି କଥା ଯୋଉଟା ଗୋଟା କଁ କରି ଦଉଚି ଖୁସିରେ କରି ଦଉଚି ଆଉ।
ହୁଁ।
ଠାକୁର ଟିକେ ପୂଜା
ଏ ପାଠୁକୁ ଛାଡିକି ବି ଆଉ ବେଳେବେଳେ କିଛି କିଛି କରିବା ପାଇଁ ଇଛା ହୁଏ ମାନେ ମାଇଣ୍ଡ୍ ଫ୍ରେସ୍ କରିବା ପାଇଁ ହଉ କିମ୍ବା ଇଚ୍ଛା ବେଳେ ବେଳେ ବି ହୁଏ କି ଏଇଟା ମୁଁ କରିଦେବି କି ଏମି
ହଁ ନାଇଁ ଟିକେ ଠାକୁର ପୂଜା କରିଦିଏ ସଞ୍ଜ ଟିକେ ଦେଇଦିଏ ଏସବୁ
ହୁଁ ନା ସେଇ କାମଗୁଡା କରିବା ତ ବୋହୁତ ଭଲ ଏଇନା ତ ଆକ୍ଚୁଲୀ କିଛି କିଛି କାମ ଶିଖିବା ନିଜ କାମଗୁଡାକ ସବୁ ସେଗୁଡା ଶିଖିକି କରିବାଟା ସେଗୁଡା ବୋହୁତ ଭଲ କାହିଁକିନା ଯଦି ଆମେ ଭବିଷ୍ୟତରେ ଏକା ରହିବୁକୁ ଆମକୁ ପଡିବ ଆମେ କୋଉଠି ପାଠ ପଢିବା ପାଇଁ ହଉ କିମ୍ବା ଚାକିରି କରିବା ବାହାରକୁ ଯିବା। ତ ଏସବୁ କାମ ଆମକୁ ନିଜେ ହିଁ କରିବା ପାଇଁ ପଡିବ ନା ଯଦି ଆମେ ଏବେଠୁ ନ କରିଥିବା ତାହେଲେ ଆଉ ସେତେବେଳେ ଆମେ ବୋହୁତ ହଇରାଣ ହବା। ଆମେ ରହିପାରିବାନି ଗ ଅଲଗା କୋଉଠି ଘର୍ ଘର କଥା ବୋହୁତ ମନେ ପଡିବ।
ହଁ ନାଇଁ ନିଜ କାମଟା ନିଜେ ଶିକିବା ଦରକାର। ସବୁଠି କାମ ନ ହଉ କରିହବ କିନ୍ତୁ ଯୋଉଠି ଜରୁରତ୍ ପଡିବ ସେଠି କାମଟା କରିବ।
ହୁଁ। ନାଇଁ ମୁଁ ମାନେ କାମ ଟିକେ ଟିକେ ଶିଖିଚି କିନ୍ତୁ ଉଁ ଯେହେତୁ ମାମା ଅଛନ୍ତି ତ ମୁଁ କରେନି ଆଉ।
ହଁ ହଁ। ହୁଁ ଆଉ କଣ ପଢାପଢି ଚାଲଚି ନାଇଁ।
ହଁ ମୁଁ ଆର ବର୍ଷ ମାନେ ଏଇ ବର୍ଷ ତ ମୋର ଟିକେ ପ୍ରୋବ୍ଲେମ୍ ହେଇଗଲା। ଅଁ ଉଁ ପ୍ରିପେୟାର ବି ହେଇନ ଥିଲି ତ ଏଣ୍ଟ୍ରାନ୍ସ ଦେଲିନି ଆର ବର୍ଷୁକୁ ଏମ୍ ଏ ପାଇଁ ଉଁ ଏଣ୍ଟ୍ରାନ୍ସ ଦେବି ଏମ ଏ ବି ଏଡ୍ ଦିଟାଅଙ୍କ ଦେବି ଏଣ୍ଟ୍ରାନ୍ସ ଯୋଉଟା ଆସ୍ ସିବ ସେଇଟା କରିବି ଆଉ।
ଆଉ କେତେ ଭାଇ ଭଉଣୀ ଆପଣ?
ଆମେ ଦି ଭଉଣୀ ପା ମୁଁ ଆଉ ମୋ ସାନ ଭଉଣୀ ସିଏ ଏଥର ଦଶମ୍ ମ ଏକ୍ଜାମ୍ ଦେଇଚି।
ଦେଇଚି ଆଚ୍ଛା ଆଚ୍ଛା।
ହଁ ମାନେ ରେଜଲ୍ଟ ବାହାରି ସାରିଛି ତାର ଆଡମିସନ୍ ଏ ପର୍ଯନ୍ତ ହେଇନି ଆଉ ମାନେ ଯୋଉ ଫର୍ମ ପଡିଚି ସେଟାର ସିଲେକ୍ସନ ବାହାରି ନା ବାହାରିନି ନା ତ ସିଲେକ୍ସନ ବାହାରିଲେ ଯାହା ହବ ଯୋଉଠି ଆଡମିସନ୍ ହବ ଆଉ।
ଆଚ୍ଛ୍ ଆଉ ବାବା କଁ କରନ୍ଥ୍?
ଆମର ଗାଡି ଅଛି ବାବା ଗାଡି ଚଲାନ୍ତି।
ଆଉ ମାମା କଣ ଗୃହିଣୀ?
ହଁ ହଁ ମାମା ନା ମାମା ଗୃହିଣୀ ଆ ତା ସହିତ ଆମର ଗାଈ ବି ଅଛନ୍ତି। ଆଉ ଉଁ ଏଇଆ ସବୁ ଆଉ।
ଆଚ୍ ଆଉ ଆଉ ଦିନେରେ ଆଜି କଁ ଖାଇଥିଲ୍
ମୁଁ ଆଜି ଖାଇଥିଲି ଭାତ ମୁଗଡାଲି ଆଉ ଶାଗଭଜା। ଆଉ କଦଳୀ ଆଳୁ ମସଲା ଦେଇକି ଯୋଉ ଭଜା ଆଉ ଆମ୍ବ ହୁଁ।
ଆପଣ ଆଜି କଣ ରୋଷେଇ କରିଥିଲେ?
ମୁଁ ଆଉ ଭାତ, ଡାଲମା, କଲରାଆଳୁ ଭଜା। ଆଉ ଆମ୍ବ ଏତିକି ଆଉ କଣ? ଆମ ତ ଆଉ ଦ ଦି ଚାରି ପୋକାର ହେଲେ ଖାଇବେ ଆଉ ଆଉ ଟିକେ ଆମ୍ବୁ ଆଚାର ଥିଲା।
ହଁ ନାଇଁ ଏତିକି ବୋହୁତ କଣ ଆଉ ଅଧିକ ଅଧିକ ରୋ ସେଇମାନେ ଅଧିକ ପ୍ରକାର ହେଲେ ବି ମଜା ଲାଗନି ମାନେ ଆମେ କୋଉଟା ଗୋଟରେ ଟେଷ୍ଟ ଜାଣିପାରନ୍ତିନି।
ହଁ ନାଇଁ ଜିନଷ ଜିନିଷ ଥବ ମାନେ ଯେତେ ତମ କରିପାର ତମ ଉପରେ ଡିପେଣ୍ଡ ରହିଲା ତମ ହାତ ଉପରେ ଡିପେଣ୍ଡ ରହିଲା, ତମେ ଯେତେ କରିପାରିବ ସେତେ ଖାଇପାରିବ।
ହଁ ତାପରେ ଯଦି ଦୁଇ ତିନି ଜଣ ଥିବେ କରିବା ପାଇଁ। ତ ସେଟା ସହଜ ଲାଗିବ ନା, ଜଣେ ଜଣଙ୍କୁ ହେଲ୍ପ କରିଦେଲେ। ତ ଜଣେ ଯଦି ରୋଷେଇ କରିବ ତାହେଲେ ସେଇଟା ଟିକେ ଯାହାବ ଲତ ପ୍ରକାର କରିବା ପାଇଁ କଷ୍ଟ ଲାଗିବ।
ହାତ ଉପରେ ଡିପେଣ୍ଡ ରହିଲା ଯେତେ ହାତ ଯେତେ ଖାଇବା କରିପାରିବ। ସେତେ ଖାଇବା ଥରଥରେ ପାଞ୍ଚ ଛଅ ପ୍ରକାର ଆଇଟମ ହେଇଯାଉଚି, ଥରେ ଥରେ ଗୋଟା ଆଇଟମ ନଗି ଖାଇବାକୁ ପଡୁଚି।
ହଁ।
ଆଉ ଥର ଥରେ ଦେହ ମୁଣ୍ଡ ଖରାପ ହେଇଗଲା ବେଳକୁ ମୂଳୁରୁ କିଛି ହଉନିଁ ଯେ ହୋଟେଲ ରୁ କିଣି ଆଣି ଖାଇବା ପଡୁଚି।
ବେଳେ ବେଳେ ହଁ ସେ ସମୟ ଯା ଯେତେବେଳେ ହବ ଆଉ।
ଆଉ ଥର ଥର ସମୟ ଏମିତି ଆସିବ ନା ହୋଟେଲ ରୁ କିଣିପାରିବ, ନା ନିଜେ କରିପାରିବ।
ବାଧ୍ୟ ହେଇକି ଯାହା ଅଛି ଖାଇବା ପାଇଁ ପଡିବ ଆଉ କଣ।
ନା ନି କରିପାରିବ ନା ହୋଟେଲ ରୁ ଆଣିପାରିବ। ଏ ତ ବିସ୍କୁଟ ଜଳ ଖ ଏଇ ଯୋଉ ଘରେ ଯାହା ଥବ ବିସ୍କୁଟ କ୍ଷୀର ଏସବୁ ଖାଇକି ରହିବାକୁ ପଡିବ।
ଯେତେବେଳେ ଯାହା ଲ ଏଟା ତ ଆଉ ଆମ ହାତରେ ନାହିଁ ଆମକୁ ଯାହା ଯେତେବେଳେ ଖାଇବା କୁ ମିଳିବ ସେଇଟା ହିଁ ଖାଇବା ପାଇଁ ପଡ଼ିବ।
ହଁ ଆଜି ସକାଳେ ଆଣିଥିଲେ ଷାଠିଏ ସତୁରି ଟଙ୍କାର ପିଠା ତରକାରୀ ଆଣିଥି ସେ ଛୁଆ କଣ କଲେ ସବୁ ଖାଇଦେଲେ। ଖାଇଦେଲେ ଠୁ ଆମେ କଣ କରିବା ଦେ ଆମେ ଅ କ୍ଷୀର ବିସ୍କୁଟ ତାକୁ ଖାଇଦେଲୁ।
ହୁଁ ସେ ଯାହା ଯେତେବେଳେ ଯାହା ମିଳିଲା। ଆଉ କଣ କରାଯିବ।
ଆ ଆମେ ଯାହା ବଲେ ବାପା ମା ଛୁଆଗ ଯାହା ଖାଇସାରିବେ ବଳିବ ଯଦି ଆମେ ଖାଇବୁ, ନହେଲେଇ ଆମେ ଯାହା ପାଇବୁ ତାହା ଖାଇବୁ।
ହୁଁ ବାପା ମାନେ ସତରେ ବହୁତ ସାକ୍ରିଫାଇସ କରନ୍ତି ନିଜ ପିଲାମାନଙ୍କ ପାଇଁ।
ହଁ।
କିନ୍ତୁ କିଛି ପିଲା ଅଛନ୍ତି ଯୋଉଟା ବୁଝି ପାରନ୍ତିନି ମା ବାପାଙ୍କର ଯୋଉ ଟା ଯେତିକି ସେ ଆମ ପାଇଁ କରିଛନ୍ତି ଯେତିକି ନିଜ ଖୁସିକୁ ଇ କରିକି ଯାହା କରିଛନ୍ତି ସେଟା ଆ କିଛି ପିଲା ଅଛନ୍ତି ବୁଝି ପାରନ୍ତିନି ଉଁ ପଛରେ ମା ବାପାଙ୍କୁ ବେଳେ ବେଳେ ଦୋଷ ବି ଦିଅନ୍ତି।
ହଁ ଆମ ପାଇଁ କରି କଣ?
ହଁ ବୋହୁତ ବୋହୁତ ପିଲା ଏବେ ସେ ଭଳିଆ କରୁଚନ୍ତି ବୋହୁତ ଲୋକ। କିଛି ଲୋକ ମ୍ୟାରେଜ ପରେ କରୁଚନ୍ତି କିଛି ଲୋକ ମ୍ୟାରେଜ ନ ହେଇକି ବି କରୁଚନ୍ତି ମା ବାପାଙ୍କୁ ଦୋଷ ଦଉଚନ୍ତି। ଆ ଆପଣ ନା ତମେ ମୋ ପାଇଁ କଣ କରିଚ ଉ ମୋ ପାଇଁ ହଁ ଏମିତି କାହିଁକି କଲ ଏମିତି ବୋହୁତ ଲୋକ ମୁଁ ଦେଖିଲିଣି। କିନ୍ତୁ ବାପା ମା ବାପା ମା ଆମ ପାଇଁ ଯେଉଁଟା କରିଛନ୍ତି ଆମେ ତାଙ୍କ ପ୍ରତି ଗୋଟେ କୃତଜ୍ଞ ରହିବା ଏଟା ନିହାତି ଦରକାର। କାହିଁନା ସେମାନେ ଆମକୁ ଜନ୍ମ ଦେଇକି ଆମେ ବଡ ହେଇକି ଇନକମ କଲା ପର୍ଯ୍ୟନ୍ତ ସେ ଆମକୁ ଛନ୍ତି ଆମର ସବୁ ଅଳି ଅଝଟ ସେ ସହୁଛନ୍ତି।
ମୁଁ ମାନେ ସଂସାରରେ କାହା କଥା କହୁନି ଆମ ସ୍ୱାମୀ ଆମ ଯାହା ହାତ ଧରୁଚୁ ତାଙ୍କ କଥା କହୁଚୁ ମାନେ ଲୋକ ବାପା ମାଙ୍କୁ ପଚାରୁନାହାନ୍ତି। କିନ୍ ଆମ୍ ମୁଁ ରୋଷେଇ କରୁଥିବି ଆଗ ରୋଷେଇ କରି ରୋଷେଇ କରିସାରିଲା ପରେ ମୋ ଛୁଆ ପିଲାଙ୍କୁ ବି ଦିଆହୋଇନଥିବ। ମୁଁ ଆଗ ମୋ ଶାଶୁଙ୍କୁ ଡାକେ। ସେ ଖାଆନ୍ତିନି କହନ୍ତି ମୋ ପୁଅ ଖାଇସାରୁ ମୁଁ ଖାଇବି। କିନ୍ତୁ ତାଙ୍କ ପୁଅ କଣ କରନ୍ତି ଯେ ମାନେ ମୁଁ ତାଙ୍କ ପାଇଁ ଯୋଉ ଖାଇବା ଟା ବଢିଥିବି ସେ ନେଇକି ଆଗ ଦେଇଦେବେ। ମୁ ମୋ ବୋଉକୁ ନେଇକି ଦେଇଦିଏ ଆସେ। ଆରେ ତମେ ଖାଅ ଆମ ବୋଉ କ କଣ ମୁଁ ଦେବି ନାଇ?
ହଁ।
ମାନେ ସେ ଭାବନ୍ତି କାଳେ ପର ଝୁଅ, କାଳେ ଦେବେ କି ନଦେବେ ମୋ ବୋଉ କୁ।
କାଇଁ କହିଲ ଆଜିକାଲି ଦୁନିଆରେ ଉଁ ମାନେ ଏମତି ବହୁତ ସ୍ତ୍ରୀ ଲୋକ କରୁଚନ୍ତି ନା?
ହଁ ଦେଖେଇ ହଉଚନ୍ତି ଗୋଟାଏ ମାନେ ସ୍ୱାମୀ ଆଗେ ଦେଖେଇ ହଉଚନ୍ତି କରୁଚନ୍ତି ଗୋଟେ। ସ୍ଵାମୀ ଖାଇଦେଇ ଗଲା ପରେ ହଁ।
ଡର ଲାଗେ କିଛି ଲୋକଙ୍କୁ। ଆଉ ଏଇଟା ଏଇ ଭଲ ପାଇବାଟା ବି ପୁଅ ମାନଙ୍କର ଝିଅ ମାନଙ୍କର ମା ବାପାଙ୍କ ପ୍ରତି ରହିବା ଦରକାର।
ନାଇଁ ନାଇଁ ମୋର ବି ରାଗ ଚିଡେ। ତମେ ମୁଁ ତ ଦେବି, ତା ମାନେେ ତମ ଉପରେ ମୋ ଉପରେ ଭରସା ନାହିଁ। ମୁଁ ତ ଦେବି ତମେ କାହିଁକି ପଚାରୁଚ?
ହଁ ତାଙ୍କୁ ବି ହଁ ହଁ ଠିକ ଠିକ।
ମତେ ଖରାପ ଲାଗେ। ଯେ ମୁଁ ତ ଦେବି ତମେ କାହିଁ ପ ଚରୁଚ, ମୁଁ ତ ମୋର ଦେବି ଆମେ ତ ଶାଶୂ ବୋହୂ ଖାଇବୂ। ତମକୁ ଦିଆ ହେଲା ତମେ ଖାଇଦେଇ ଯାଅ।
ହୁଁ ସେଇଟା ବି ଗୋଟେ ପ୍ରକାର ଠିକ କଥା।
ହଁ ସିଏ ମୁଁ ରାଗେ କିନ୍ତୁ ତଥାପି ମନକୁ ବୁଝାଏ। ନାଇଁ ନାଇଁ ସିଏ ଯାହା କରୁଚନ୍ତି ଠିକ କାମ କରୁଛନ୍ତି।
ହୁଁ। କାହିଁକିନା ତାଙ୍କ ମନରେ ଗୋଟେ ରହେ କି, ମୋ ମା ଖାଇଥିବେ କି ନ ଖାଇ ଥିବେ ମୋ ମା ଖାଇବେ। ମୁଁ ଆଗ ଦେବି।
ପରେ କାଳେ ପର ଝୁଅ କି ଦେବେ କି ନଦେବେ। ମୁଁ ଆଗରେ ହଁ, କିନ୍ତୁ ମୁଁ ରାଗେ ହଁ। ଆଉ ମୁଁ ରାଗେ ଯେ ମୋ ଛୁଆ ପିଲା କେହି ଖାଇନାହାନ୍ତି। ତମକୁ ତ ଦେଲି ଆମେ ତ ଶାଶୁ ବୋଉ ଖାଇବୁ। ତମେ କେମିତି ମୁଁ ତ ଡାକି ଆଇଲି ବୋଉ ବୋଉ ମନା କଲେ। ତମେ ପୁଣି କାହିଁକି ନେଇ ଖାଇବାଟା କୁ ଦେଇକି ଆଉଚ ମୁଁ ରାଗେ।
କିନ୍ତୁ ମନକୁ ବୁଝାଏ, ଯେ ନାଇଁ ସେ ଯାହା କରୁଚନ୍ତି ଠିକ କରୁଚନ୍ତି। ଯେ ବୋହୂ ମାନେ ଦଉନାହାନ୍ତି, ମୁଁ ନିଜେ କରୁ କରୁ ଯେ ମୋ ଶାଶୁ ଆଗ ଖାଇଦିଅନ୍ତୁ। ସେମାନେ ଖାଇଦେଲେ ଆମକୁ ଖାଇବାକୁ ଟିକେ ଶାନ୍ତି ଲାଗିବ। ମୁଁ ଏ କଥା କହୁଚି। ଆ ଯଦି ସ୍ଵାମୀ ଟା ସେଠିକି କରିବ ଯାହା ବି ହେଲେ ତମକୁ ଖରାପ ଲାଗିବ ନା ଲାଗି ବନି ମୁଁ ଜଷ୍ଟ ସାଙ୍ଗେ ସାଙ୍ଗେ ରାଗି ଯିବି। ରାଗିଗଲା ପରେ ବି ମନକୁ ବୁଝେଇଦବି ନାଇଁ ନାଇଁ ସେ ଯାହା କରୁଚନ୍ତି ଠିକ କରୁଚନ୍ତି। ହସେ ସେଇଠୁ।
ଆପଣଙ୍କର କଣ ମାନେ ଶା ଶୁ ଶ୍ୱଶୁର ସବୁ ଅଛନ୍ତି?
ଆ ମୁଁ ନାଇଁ, ଶାଶୁ ଏକ୍ସପାୟାରଡ କରିଗଲେ ଏବେ ମାସେ ଖଣ୍ଡ ହବ ଏକ୍ସପାୟାର କରିଗଲେ।
ଆଚ୍ଛା ଆଚ୍ଛା ଶ୍ୱଶୁର?
ଶ୍ୱଶୁର ଆଠ ବର୍ଷ ହେଲାଣି ଗଲେଣି।
ଆଛା ଓହୋ।
ଆଉ ପାଖରେ ବଡ ଯା ବଡ ଦେଢ଼ଶୁର ଅଛନ୍ତି। ସାନ ଯା ସାନ ଦିଅ ଦିଅର ମାନେ ସାନ ଯା ମାନେ ଝିଆରୀ ପୁତୁରା।
ଆପଣ ମାନେ ଆପଣଙ୍କର ପୁରା ଜଏଣ୍ଟ ଫ୍ୟାମିଲି।
ଜଏଣ୍ଟ ଫ୍ୟାମିଲି ହଁ ପାଞ୍ଚ ଭାଇ ଆମେ।
ଆଚ୍ଛା ଆଚ୍ଛା।
ହ ହ।
ମାନେ ପୁରା ବହୁତ ବଡ ଫାମିଲି ପୁରା ଉଁ ବହୁତ ମଜା ହଉଥିବ ଆକ୍ଚୁଆଲି।
ହଁ କଲ ଟା କାଟି ଦିଅନ୍ତୁ, ମୁଁ କଲ କଲେ କଥା ହେବା ହେଲା।
ହଁ ହଁ।
ହଉ ଠିକ ଅଛି।